କ
ଏହି ଛାତି ଓପରେ ବୁଲଚି ଆଉ ତୁ କଣ କରୁଚୁ?
ଏଇ ମୁଁ ବସିଥିଲି ଘରେ ଆଉ ବର୍ଷା ହଉଚି ତମର ସ୍ୟାଡ଼େ?
ହଁ ଟିକେ ଟିକେ ତମ ସ୍ୟାଡ଼େ?
ହଁ ବା ହଉଚି ଆଉ ଟିକେ ଫାଙ୍କା ଅଛ କି କଥା ହେଇଥାନ୍ତି ଟିକେ?
ହଁ ଫାଙ୍କା ଅଛି।
ଜନ୍ମାଷ୍ଟମୀ ବିଷୟରେ ଟିକେ କଥା ହେଇଥାନ୍ତି।
ଅ ହଁ ଫଙ୍କା ଅଛି କହୁନୁ।
ହଁ କହୁଛି। ଭାରତ ହେଉଚି ପର୍ବପର୍ବାଣିର ଦେଶ ଏଠାରେ ବିଭିନ୍ନ ଧାର୍ମିକ ପର୍ବ ବହୁ ଆନନ୍ଦ ଉତ୍ସାହର ସ ତ ପାଳନ କରାଯାଏ। ସେଇ ପର୍ବମାନଙ୍କ ମଧ୍ୟରୁ ଜନ୍ମାଷ୍ଟମୀ ଏକ ପ୍ରମୁଖ ହିନ୍ଦୁ ପର୍ବ। ଏହା ଭଗବାନଙ୍କ ଶ୍ରୀକୁ ଜ ଭାବେ ପାଳନ କରାଯାଏ। ଏହି ପର୍ବ ଏଇ ପବିତ୍ର ଦିନଟି ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ପାଇଁ ବହୁତ ମହତ୍ତ୍ୱ ପର୍ବ ଅଟେ। ପୁରାଣ ଅନୁସାରେ ମଥୁରାର ରାଜା କଂସ ଅତ୍ୟନ୍ତ ଅତ୍ୟାଚାରୀ ଥିଲେ ଏକ କା ଆଇଁରୁ ସେ ଜାଣିଲେ ଯେ ତାଙ୍କ ଭଉଣୀ ଦେବକୀଙ୍କ ଅଷ୍ଟମ ପୁତ୍ର ତାଙ୍କର ବିନାଶର କାରଣ ହେବ। ଏହା ଶୁଣି କଂସ ଦେବ କି ଓ ବସୁଦେବଙ୍କୁ କାରାଗାରରେ ବନ୍ଦୀ କରିଦେଲେ। ଦେବକୀଙ୍କ ସାତ ଜଣ ସନ୍ତାନଙ୍କୁ ସେ ହତ୍ୟା କରିଥିଲେ। କିନ୍ତୁ ଅଷ୍ଟମ ସନ୍ତାନ ଭାବେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ହେଲା। ଜନ୍ମ ପରେ ବସୁଦେବ ଶିଶୁ ଶ୍ କୃଷ୍ଣଙ୍କୁ ଗୋକୁଳରେ ନନ୍ଦ ଓ ଯଶୋଦାଙ୍କ ଘରେ ପହଞ୍ଚାଇ ଦେଇଥିଲେ। ପରେ ଶ୍ରୀକୃଷ୍ଣ ବଡ ହୋଇ କଂସଙ୍କ ବଧ କରିଥିଲେ। ଓ ଲୋକମାନଙ୍କ ଅତ୍ୟାଚାରରୁ ମୁକ୍ତ କରିଥିଲେ। ଜନ୍ମାଷ୍ଟମୀ ଭାଦ୍ରବ ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ। ଏହି ଦିନ ଭକ୍ତମାନୋନ ଉପବାସ ରଖନ୍ତି ଓ ଶ୍ରୀକୃଷ୍ଣଙ୍କ ପୂଜା କରନ୍ତି। ମନ୍ଦିର ଗୁଡିକୁ ସୁନ୍ଦର ଭାବରେ ସଜାଯାଏ। ରାତି ବାରଟାରେ ଶ୍ରୀକୃଷ୍ଣଙ୍କ ଜନ୍ମ ମୁହୂର୍ତ୍ତ ପାଳନ କରାଯାଏ। ଘଣ୍ଟ ଶଙ୍ଖ ଓ ଭଜନ କୀର୍ତ୍ତନରେ ସମଗ୍ର ପରିବେଶ ଭକ୍ତିମୟ ହୋଇଯାଏ।
ହ
ଜନ୍ମାଷ୍ଟମୀର ଏକ ବିଶେଷ ଆକର୍ଷଣ ହେଉଛି ଦହିହାଣ୍ଡି ଉତ୍ସବ। ଶ୍ରୀକୃଷ୍ଣଙ୍କ ବାଲ୍ୟ ଲୀ ସ୍ଥାନରେ ଏକ ହାଣ୍ଡି ବନ୍ଧାଯାଏ ଯୁବକମାନେ ମାନବ ପିରାମିଡ଼୍ ତିଆରି କରି ସେଇ ହାଣ୍ଡିଙ୍କୁ ଭାଙ୍ଗିଥାନ୍ତି। ଏଇ କାର୍ଯ୍ୟକ୍ରମ ବହୁତ ରୋମାଞ୍ଚକର ଓ ଆନନ୍ଦ ଦାୟକ ହୋଇଥାଏ। ଜନ୍ମାଷ୍ଟମୀ କେବଳ ଏକ ଧାର୍ମିକ ପର୍ବ ନୁହେଁ ଏହା ସତ୍ୟ ଧର୍ମ ଓ ନ୍ୟାୟର ବିଜୟର ପ୍ରତୀକ। ଭଗି ଶ୍ରୀକୃଷ୍ଣ ତାଙ୍କ ଜୀବନ ମାଧ୍ୟମରେ ମାନବ ସମାଜକୁ ସତ୍ୟ କର୍ତ୍ତବ୍ୟ ଓ ନିଷ୍କାମ କର୍ମର ଶିକ୍ଷା ଦେଇଛନ୍ତି। ତାଙ୍କ ଉ ଭଗବତ୍ ଏହା ଆଜି ମଧ୍ୟ ମାନବ ଜାତି ପାଇଁ ଏକ ମହାନ ପଥ ପ୍ରଦର୍ଶକ। ଜନ୍ମାଷ୍ଟମୀ ସମାଜରେ ଭକ୍ତି ଭାଇଚାରା ଓ ଏକତାର ଭାବନା ସୃଷ୍ଟି କ ଏହି ଦିନ ଲୋକମାନେ ଏକତ୍ରିତ ହୋଇ ଭଜନ କୀର୍ତ୍ତନ ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରନ୍ତି। ଏହା ଦ୍ଵାରା ସାମାଜିକ ସମ୍ପ୍ରୀତି ଓ ସହଯୋଗର ଭାବନା ବୃ ଥିପାଇଁ ଜନ୍ମାଷ୍ଟମୀ ଭକ୍ତି ଆନନ୍ଦ ଓ ଧାର୍ମିକ ଚେତନାର ପର୍ବ।
ଏହା ଆମୁ ଓ ସତ୍ୟ ଓ ଧର୍ମର ପ୍ରଥରେ ଚାଲିବାକୁ ପ୍ରେରଣା ଦେଇଥାଏ। ଉମାଁ ତାଙ୍କ ଆଦର୍ଶ ଓ ଉପଦେଶ ଅନୁସରଣ କରି ନୟା ଜୀବନକୁୁ ସଫଳ ଓ ଆଦର୍ଶମୟ କରିପାରିବା। ତେଣୁ ଜନ୍ମ ବିଶେଷ ଅଧିକାର କରିଛି।
ଜନ୍ମାଷ୍ଟମୀ ହଉଛି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ଏହି ପର୍ବ ଭାରତ ସମେତ ବିଶ ବିଶ୍ବର ବିଭିନ୍ନ ସ୍ଥାନରେ ପାଳନ ଭକ୍ତି ଆାନନ୍ଦର ସହିତ ପାଳନ କରାଯାଏ। ଶ୍ରୀକୃଷ୍ଣଙ୍କ ଜନ୍ମ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ବୋଲି ମନାଯାଏ। ଜନ୍ମାଷ୍ଟମୀ କେବଳ ଏକ ଧାର୍ମିକ ପର୍ବ ନୁହେଁ ବରଂ ଏହା ଆମକୁ ସତ୍ୟ ନ୍ୟାୟ କର୍ତ୍ତବ୍ୟ ଓ ମାନବିକତାର ଶିକ୍ଷ ଶିକ୍ଷା ଦେଇଥାଏ ଶ୍ରୀକୃଷ୍ଣ ତାଙ୍କ ଜୀବନ ମାଧ୍ୟମରେ ଆମକୁ ଶିଖାଇ ଦେଇଛନ୍ତି ଯେ ସବୁ ପରିସ୍ଥିତିରେ ଧର୍ମ ଓ ସତ୍ୟର ପଥରେ ଚାଲିବା ଉଚିତ। ଜନ୍ମାଷ୍ଟମୀ ଅବସରରେ ମନ୍ଦିର ଓ ଘର ଗୁଡିକୁ ସଜାାଯାଏ ଭଜନ କୀର୍ତ୍ତନ କରାଯାଏ ଏବଂ ଲକ ମାନେ ଉପବାସ
ହ
ଭଗବାନଙ୍କ ଆରାଧନା କରନ୍ତି। ଏହି ପର୍ବ ସମାଜର ଏକତା ଭାଇଚାରା ଓ ଆଧ୍ୟାତ୍ମିକ ଚେତନା ବୄଦ୍ଧି କରେ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ମଧ୍ୟ ଏହି ପର୍ବ ବହୁତ ଶିକ୍ଷା ପ୍ରଦ ଅଟେ ଶ୍ରୀକୃଷ୍ଣ ମାନଙ୍କ ଜୀବନରୁ ଆମେ ସାହସ, ବୃଧଳତା, ପରିଶ୍ରମ ଓ ନେତୃତ୍ୱର ଶିକ୍ଷା ପାଇଥାଉ। ତାଙ୍କ ଉପଦେଶ ଆଜି ମଧ୍ୟ ମାନବ ଜୀବନ ପାଇଁ ପ୍ରଥ ପ୍ରଦର୍ଶକ ଅଟେ। ଗୋକୁଳ ଓ ବୃନ୍ଦାବନା ଶ୍ରୀକୃଷ୍ଣ ନିଜର ବାଲ୍ୟ ଲୀଳା ପାଇଁ ବହୁତ ପ୍ରସିଦ୍ଧ ଥିଲେ। ସେ ଗୋପ ବାଳକ ମାନଙ୍କ ସହିତ ଖେଳୁଥିଲେ ଗାଈ ଚରାଉଥିଲେ ଓ ଓ ଖାଲି ଚୋରି କରୁଥିଲେ। ତାଙ୍କର ଏହି ଲୀଳା ଆଜି ମଧ୍ୟ ଭକ୍ତ ମାନଙ୍କ ମନକୁ ଆନନ୍ଦିତ କରିଥାଏ। ସେ କାଳିଅ ନଗ ଦମନ ଗୋବର୍ଦ୍ଧନ ପର୍ବତ ଉଠେଇବା ଓ ବିଭିନ୍ନ ଅସୁରଙ୍କ ବଧ କରି ଲୋକ ଲୋକମାନଙ୍କୁ ରକ୍ଷା କରିଥିଲେ ଜନ୍ମାଷ୍ଟମୀ ସମଗ୍ର ଭାରତରେ ବହୁତ ଆଡମ୍ବର ସହିତ ପାଳନ କରାଯାଏ ଏହି ଦିନ ଭକ୍ତ ମାନ ଉପବାସ ରଖନ୍ତି ଓ ଭଗବାନ କୃଷ୍ଣଙ୍କୁ ପୂଜା କରନ୍ତି। ଘରୁ ମ ଗୋ ଟିକୁ ଫୁଲ ଆଲୋକମାଳା ଓ ରଙ୍ଗୋୋଲିରେ ସଜାାଯାଏ। ଶ୍ରୀକୃଷ୍ଣଙ୍କ ମୂର୍ତ୍ତି କୁ ନୂତନ ବସ୍ତ୍ର ଓ ଅଳଙ୍କାରରେ ସାଜଯାଏ। ରାତି ବାଟାରେ ଜନ୍ମ ମୁହୂର୍ତ୍ତ ପାଳନ କରାଯାଏ ଏବଂ ଶଙ୍ଖ ଘଣ୍ଟଜନ କୀର୍ତ୍ତନରେ ସମଗ୍ର ପରିବେଶ ମୁ ରିତ ହୋଇ ଉଠେ ମହାରାଷ୍ଟ୍ର ଓ ଅନ୍ୟାନ୍ୟ ଅଞ୍ଚଳରେ ଦହିହାଣ୍ଡି ଉତ୍ସବ ବିଶେଷ ଆକର୍ଷଣ ହୋଇଥାଏ ଉଚ୍ଚ ସ୍ଥାନରେ ଦହି ମାଖନ ଓ ମିଠା ଭର୍ତ୍ତି ହାଣ୍ଡି ଠାକୁରାଣି ମାନଙ୍କ ପିରାମିଡ ତିଆରି କରି ହାଣ୍ଡି ଭାଙ୍ଗିବାକୁ ଚେଷ୍ଟା କରନ୍ତି ଏହା ଶ୍ରୀକୃଷ୍ଣ କୃଷ୍ଣଙ୍କ ବାଲ୍ୟ କାଳର ମାଖନ ଚୋରି ଲୀଳାର ସ୍ମୃତି ବହନ କରେ। ଜନ୍ମାଷ୍ଟମୀ ଆମକୁୁ ସତ୍ୟ ଧର୍ମ ପ୍ରେମ ଓ ମାନବିକତାର ଶିକ୍ଷା ଦେଇଥାଏ। ଶ୍ରୀକୃଷ୍ଣଙ୍କ ଉପଦେଶ ଭଗବତ ଗୀତରେ ସଂକଳିତ ହୋଇଛି। ଯାହା ମାନବ ଜୀବନର ଏକ ଅମୂଲ୍ୟ ଗ୍ରନ୍ଥ। ସେ ନିଷ୍କାମ କର୍ମ ସତ୍ୟ ଓ ନ୍ୟାୟର ପଥର ଚାଲିବାକୁ ଉପଦେଶ ଦେଇଛନ୍ତି। ତାଙ୍କ ଜୀବନ ଆମକୁ ସାହସ ଧୈର୍ଯ୍ୟ ଓ କର୍ତ୍ତବ୍ୟ ପରାଣତାର ଶିକ୍ଷା ଦେଇଥାଏ। ଜନ୍ମାଷ୍ଟମୀ ସମାଜରେ ଏକତା ଭାଇଚାରା ଓ ସହଯୋଗର ଭାବନା ବୃଦ୍ଧି କରେ ଏହି ଦିନ ଲୋକମାନେ ଏକତ୍ରିତ ହୋଇ ଭଜନ କୀର୍ତ୍ତନ ନାଟକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରନ୍ତି। ଏହା ଆମ ସଂସ୍କୃତି ଓ ପରମ୍ପରାକୁ ଆଗକୁ ବଢେଇବାରେ ସହାୟକ ହୋଇଥାଏ। ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନ ଓ ଉପଦେଶ ମାନବ ଜାତି ସେଥିପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ତେଣୁ ଆମେ ସମସ୍ତେ ଜନ୍ମାଷ୍ଟମୀ ଆମେ ପର୍ବକୁ ଶ୍ରଦ୍ଧା ଭକ୍ତି ଓ ଆନନ୍ଦର ସହିତ ପାଳନ କ କରିବା ଉଚିତ ଆଉ ତୁ କଣ ଜାଣିଚୁ କହ।
ହଁ। ମୁଁ ଜାଣିଛି କି ଜନ୍ମାଷ୍ଟମୀ ହିନ୍ଦୁ ଏକ ପବିତ୍ର ମହାନ ପର୍ବ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଧୁମଧାମରେ ପାଳନ କରାଯାଏ। ପ୍ରତିବର୍ଷ ଭାଦ୍ରବ ମାସର କୃଷ୍ଣ ପକ୍ଷ, ଅଷ୍ଟମୀ ତିଥି ପର୍ବ ପାଳନ କରାଯାଏ। ଭଗବାନ ଶ୍ରୀକୃଷ୍ଣ ଧର୍ମର ରକ୍ଷା କରି ଅଧର୍ମର ବିନାଶ ପାଇଁ ପୃଥିବୀରେ ଅବତରଣ କରିଥିଲେ। ଶ୍ରୀକୃଷ୍ଣଙ୍କ ଜନ୍ମ ମଥୁରାରେ ହିଁ ହୋଇଥିଲା। ତେବେ ଦେବକୀ ଓ ବସୁଦେବଙ୍କ ଘରେ ହୋଇଥି ଦୁଷ୍ଟ ରାଜା କଂସ ଅତ୍ୟାଚାରରୁ ରକ୍ଷା କରିବା ପାଇଁ ବସୁଦେବ ନନ୍ଦ ନବଜାତ ଶିଶୁ କୃଷ୍ଣଙ୍କୁ ଗୋକୁଳକୁ ନେଇକି ଯଶୋଦା ନ ନନ୍ଦ ଘରେ ଛାଡ଼ି ଆସିଥିଲେ, ତାପରେ ବାଲ୍ୟ କାଳରେ ଶ୍ରୀକୃଷ୍ଣ ଅନେକ ଅନେକ ଅସୁରଙ୍କୁ ସବୁ ବଧ କରି ଲୋକଙ୍କୁ ରକ୍ଷା କରିଥିଲେ। ଜନ୍ମାଷ୍ଟମୀ ଅବସରରେ ଘର ମନ୍ଦିର ଗୁଡ଼ିକୁ ସୁନ୍ଦର ଭାବରେ ସଜାଯାଏ। ଭକ୍ତମାନେ ଉପବାସ ରଖନ୍ତି। ଭଜନ କୀର୍ତ୍ତନ ପୂଜା କରନ୍ତି, ମଧ୍ୟରାତ୍ରି ଶ୍ରୀକୃଷ୍ଣ ଜନ୍ମ ଉତ୍ସବ ପାଳନ କରାଯାଏ। ଆ ଶିଶୁ କୃଷ୍ଣଙ୍କ ଝୁ ଝୁଲଣ ସଜାଯାଏ। ଓ ମାଖନ ମିଶ୍ରି ଦହି ଫଳ ବିଭିନ୍ନ ମିଠା ଭୋଗ ଅର୍ପଣ କରାଯାଏ। ଓଡ଼ିଶାର ବିଭିନ୍ନ ମନ୍ଦିର ଓ ଘରେ ଏହି ପର୍ବ ଭକ୍ତି ଆନନ୍ଦରେ ପାଳନ କରାଯାଏ। ଆଉ ଜନ୍ମାଷ୍ଟମୀ ପ୍ରକୃତ ଧର୍ମ, ପ୍ରେମ, କର୍ତ୍ତବ୍ୟ ଓ ନିଷ୍ଠାର, କର୍ମର ଶିକ୍ଷା ଦେଇଥାଏ। ହୁଁ ଭଗବାନ ଶ୍ରୀକୃଷ୍ଣ ଉପଦେଶ ବିଶେଷ କରି ଭଗବାନ ଗୀତା ଆଜି ମଧ୍ୟ ମାନବ ଜାତି ପାଇଁକି ପ୍ରେରଣା ଉତ୍ସ। ତାପରେ ଜନ୍ମାଷ୍ଟମୀ କେବଳ ଏକ ଧାର୍ମି ଏକ ପର୍ବ। ଏହା ଧର୍ମ, ନ୍ୟାୟ, ପ୍ରେମ, ମାନବିକତାର ବାର୍ତ୍ତା ମଧ୍ୟ ଦେଇଥାଏ। ଆମେ ସମସ୍ତେ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ଓ ଅନୁସରଣରେ ସୁନ୍ଦର ନୈତିକ ଜୀବନ ଗଢ଼ିବା ଉଚିତ। ତାପରେ ଏହି, ଏହି ଦିନ ଭଗବାନ ଶ୍ରୀକୃଷ୍ଣ ଅଷ୍ଟମ ଅବତାରଣ ଶ୍ରୀ କୃଷ୍ଣ ପୃଥିବୀରେ ଅବତରଣ ଗ୍ର ଗ୍ରହଣ କରିଥିଲେ। ପୁରାଣ ଅନୁସାରେ ଶ୍ରୀକୃଷ୍ଣଙ୍କ ଜନ୍ମ ମଥୁରା ଓ କା କୁ ହୋଇଥିଲା। ଆଉ ଦେବକୀ ଓ ବସୁଦେବଙ୍କ ଘରେ ହୋଇଥିଲା, ସେତେବେଳେ ମଥୁରା ରାଜା କଂସ ଅତ୍ୟାଚାରୀ ଥିଲ। ଆକାଶବାଣୀରୁ ସେ ଜାଣିଥିଲା ଯେ ଦେବୀଙ୍କ୍ ଦେବକୀଙ୍କ ଅଷ୍ଟମ ସନ୍ତାନ ତାଙ୍କର ବିନାଶର କାରଣ ହେବେ। ସେଥିପାଇଁ ସେ ଦେବକୀ ଓ ବସୁଦେବଙ୍କର କାରାଗାରରେ ବନ୍ଦୀ କରିଥିଲେ। ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ବସୁଦେବ ଓ ତାଙ୍କ ତାଙ୍କୁ ଯମୁନା ନଦୀରେ ପାର୍ କରିବାକୁ ଗୋ-ଅ-ଅ ଗୋକୁଳରେ ନନ୍ଦ ଓ ଯଶୋଦାଙ୍କ ଘରେ ପହଞ୍ଚାଇଥିଲେ। ତଥା ଶ୍ରୀକୃଷ୍ଣ ବଡ ଓ ଅନେକ ଦୁଷ୍ଟ ଅସୁରଙ୍କୁ ବଧ କରିଥିଲେ। ଧର୍ମର ସ୍ଥାପନ ବି କରିଥିଲେ, ଜନ୍ମାଷ୍ଟମୀ ଦିନ ଘରର ମନ୍ଦିର ଗୁଡିକୁ ଫୁଲ, ଆଲୋକରେ ଓ ରଙ୍ଗୋଲିରେ ସଜା ହେଇଥାଏ। ଭକ୍ତମାନେ ଉପବାସ ରାତି, ଭଜନ କୀର୍ତ୍ତନ ଗୀତ ପାଠ ଓ ପୂଜା କରନ୍ତି। ମ ମହାରାତ୍ରିରେ ଶ୍ରୀକୃଷ୍ଣଙ୍କର ଜନ୍ମ ମହୋତ୍ସବ ପାଳନ କରାଯଏ। ଶିଶୁ କୃଷ୍ଣଙ୍କୁ ଝୁଲଣରେ ବସାଇ ଆରତି କରାଯାଏ, ଆଉ ମାଖନ ମିଶ୍ରୀ ଦହି କ୍ଷୀର ଫଳ ସବୁ ବିଭିନ୍ନ ମିଠା ମଧ୍ୟ ତାଙ୍କୁ ଅର୍ପଣ କରାଯାଏ। ଓଡ଼ିଶାରେ ପୁରୀ ଭୁବନେଶ୍ୱର, କଟକ ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ଭକ୍ତି ଓ ଆନନ୍ଦରେ ପାଳନ କରାଯାଏ। ବିଭିନ୍ନ ମଠ ମନ୍ଦିରରେ ଭଜନ ଆଚରଣ ଓ ସାଂସ୍କୃତିକ କାର୍ଯ୍ୟର ଆୟୋଜନ ମଧ୍ୟ ହୋଇଥାଏ। ଜନ୍ମାଷ୍ଟମୀ ଆମର ସତ୍ୟ, ଧର୍ମ, ପ୍ରେମ, କରୁଣା ନିଷ୍ ନିଷ୍କାମ କମ୍ କର୍ମ ନ୍ୟାୟର ପଥରେ ଚାଲିବାକୁ ଶିକ୍ଷା ଦେଇଥାଏ। ଶ୍ରୀକୃଷ୍ଣଙ୍କ ଜୀବନ ଓ ଭଗବତ ଗୀତାର ଏପରି ସମଗ୍ର ମାନବିକତା ପାଇଁ ପ୍ରେରଣାଉତ୍ସ ତାଟିରେ ଶ୍ରୀକୃଷ୍ଣ ଓ ମହାଭାରତ ବିଭିନ୍ନ ପର୍ବ ପର ପର୍ବାଣିର ଦେଶ ତାପରେ ପ୍ରତ୍ୟେକ ପର୍ବ ଆମ ସଂସ୍କୃତି ପରମ୍ପରା ଆଧ୍ୟାତ୍ମିକ ଜୀବନକୁ ସମୃଦ୍ଧ କରିଥାଏ। ସେଥିପାଇଁ ଜନ୍ମାଷ୍ଟମୀ ହୋଉଚି ହିନ୍ଦୁ ଧର୍ମର ଏକ ପବିତ୍ର ମହାନ ପର୍ବ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ଅଷ୍ଟମ ଅବତାର ଶ୍ରୀକୃଷ୍ଣ ଜନ୍ମ ସମଗ୍ର ଦେଶରେ ଭକ୍ତି ଶ୍ରଦ୍ଧା ଆନନ୍ଦମୟ ଉତ୍ସବ ହୋଇଥାଏ। ଆଉ ବସୁଦେବ ନବଜାତ ଶିଶୁଙ୍କୁ ଯମୁନା ନଦୀ ପାର କରିଥିଲା ଶ୍ରୀକୃଷ୍ଣଙ୍କୁ ଯମୁନା ନଦୀରେ ପାର କରିଥିଲେ କୋଳରେ ନନ୍ଦ ଓ ଯଶୋଦାଙ୍କ ଘରେ ଛାଡ଼ି ଆସିଥିଲେ। ଆଉ ଗୋକୁଳ ବୃନ୍ଦାବନ ଶ୍ରୀକୃଷ୍ଣ ବାଲ୍ୟ ଲୀଳା ଅତ୍ୟନ୍ତ ମନମୁଖ କରେ ଆଉ ସେ ଗୋପାଳ ଉ ଗୋପ ବାଳକର ସହ ଖେଳୁଥିଲେ ବଂଶୀ ବଜେ ଜେଇ ବଜାଉଥିଲେ ଏବଂ ମାଖନ ଚୋରି କରୁଥିଲେ। ଆଉ ପୁତନା, ବକାସୁର, ଅଘାସୁର କାଳି ଓ ନାକ ପରି ଅନେକ ଦୁଷ୍ଟ ଶକ୍ତିଙ୍କୁ ପରାସ୍ତ କରି ସେ ଧର୍ମର ରକ୍ଷା କରିଥିଲେ। ଆଉ ମୁଁ ତ ଏତିକି ଜାଣିଚି ହେଲା ହୋଉ ମୁଁ ରଖୁଛି ଆଉ ମୋର କାମ ଅଛି ହେଲା।
ହୋଉ।